ହ୍ୟାଲୋ।
ହଲୋ ଦ୍ଭାଇ କୁଅ।
ହଁ ଜଗନ ଭାଇ କଅଁ କରୁଚ?
ଏଇ ପଡିଆରେ ବୁଲୁଚୁ ଆଉ ଟିକେ ସନ୍ଧ୍ୟାବେଳେ ତ ଆଜି ଏ ଦୌଡା ଦୌଡି ହେଇପାଇଲାଣି। ପଡିଆ ଆଡ଼େ ଟିକେ ଆସି ଚାଲା ଚାଲି କରିଦଉଚି ଆଉ
ଅ ହଁ ହ। ନାଇଁ ମୁଁ ତ ପଡିଆରେ ବୁଲିଚି ଏଇନା ଆଜି ସନ୍ଧ୍ୟାବେଳେ ଗୋଟେ ପ୍ଲାନ୍ ହେଇଥିଲା ଆମର ଗୋଟେ ଆମେ ଗୋଟେ ସ୍ଥିର କରିଥିଲୁ ଗୋଟେ ଜାଗାକୁ ଯିବାକୁ ଗୋଟେ ବାଇଆ ଭାଇ ବିରିୟାନୀ ଖାଇବାକୁ ତ ସେଇଥିଲାଗି ବାହାରିକି ଗଲୁ ଆଉ ବିରିୟାନୀ ଖାଇକି ଏଇ ଜଷ୍ଟ ଆସିଲୁ ଦି ଭାଇଙ୍କୁ ଆମେ ପଠେଇଥିଲୁ ବର୍ଷ ତ ଆମ ଇଆଡେ ଉଠେଇଥିଲା ତ
ହଁ।
ବର୍ଷା ଆମର ଇଡେ ଉଠେଇଥିଲା ତ ଆମେ ଦି ଭାଇଙ୍କି ପଠେଇଥିଲୁ ବୁଝୁଛ ଦି ଭାଇ ପ ପଠେଇଲୁ ସେ ଭାଇ ଦି ଜଣ ସିଏ ଗଲେ ସେ ଯାଇକି ବାୟା ଭାଇ କତିରୁ ବିରିୟାନୀ ନେଇ ଆସିଲେ ଛଅ ଜଣଙ୍କ ପାଇଁ।
ହଁ ହଁ ହଁ।
ଛଅ ଜଣ ପାଇଁ ନେଇ ଆସିଲେ ଆଉ ଭାଇଆ ଭାଇ ତ ଆମର ଚିହ୍ନା ଭାଇ। ବୁଝିଲ ତ ଚିହ୍ନା ଭାଇ ତ ଶି ନେଇ ଆସିଲେ ଅଧିକା ଅଧିକା ଟିକେ ପାର୍ସଲରେ ନେଇ ଆସିଲେ ବୁଝିଲ। ତ ପୁରଇକି ସେ ଜରିରେ ଅଧିକ ଅଧିକ ବିରିୟାନୀ ନେଇଆସିଲେ ସେଇ ନେଇ ଆସିଲେ ଆମେ ତାକୁ ଖାଇଛୁ ଆଉ
ଯାହା ଭଲ ମୁଁ ବି ଆଜି ଯୋଉ ଗା ଏଧ ବଳେ ଯାଇଥିଲି ବିରିୟାନୀ ଗୋଟେ ଜାଗାକୁ ଖାଇ ଦେଇ ପଳେଇ ଯାଇଥିଲି ବୁଝିପାଇଲେ। ଯାହା ଫଳରେ ଟିକେ ମତେ ଆଜି ଦେହ ଟା ଟିକେ ଉ ଚରିଆ ଲାଗୁଚି ସେଥିପାଇଁ ଆମ ପଡ଼ିଆ ଆସି ଚାଲିବାକୁ ପଡ଼ୁଚି ଖରାଦିନେ ଚେନ୍‌ ଏଚେକ୍
ତମେ ତ କହୁଛ ସେତେବେଳ କଥା ମତେ ତ ଏବେ ଉଚାଟିଆ ଲାଗୁଛି ଆଉ ସେତେବେଳେ କଥା ତ ଛାଡ଼ ଅଲଗା କଥା।
ହଁ ହଁ ଖରାଦିନେ ଯେତେ ଚାଏ କରିବେ ଯୋଉ ହଉଛି ଚେଷ୍ଟା କରିବେ। ଏଇ ଯେମତି ତେଲ ଜାତୀୟ ଯୋଉ ଅଧିକ ଯୋଉ ଇଏ ଖାଇବେ ତା ଖାଇବେନି ପୁରା। ତେଲ ଜିନିଷ ଖାଦ୍ୟ।
କାଇଁ ସେଥିରେ କଣ କି?
ମାନେ ଦେଖନ୍ତୁ ତେଲ ଜିନିଷ ଖରା ଦିନେ ତ ଆମ ସେଟା ଯାହାହେଲେ ତେଲ ଜିନିଷ ଆମ ଦେହକୁ ଗରମ କରାଏ। ତା ସହିତ ଯଦି ଖରା ଦିନକୁ ଆମ ବଡ଼ି ଟା ଗ ମାନେ ଶରୀରଟା ନିୟନ୍ତ୍ରଣ ବାହାରକୁ ପଳେଇଲେ ବହୁତ ଆମ ଦେହକୁ ଗୋଟେ ଅବାଗିଆ ଲାଗିବ ଆଉ ମସଲା ମସଲି ପେଟଟା ଆଉ ଆହୁରି ଗରମ କରିବ। ଯାହା ଫଳରେ ବହୁତ ଗ୍ୟାସ୍ ହେରିକା ହବ ସେଇଟା ଭାରି ପ୍ରୋବ୍ଲେମ୍।
ଓହୋଃ ହୋ ବୁଝିଲି ବୁଝିଲି ତମ କଥାଟା ମୁଁ ବୁଝି ପାରୁଛି।
ହୁଁ।
ବୁଝି ପାରୁଛି ତମେ ଯାହା କହୁଛ ମାନେ ଖରାଦିନେ ଯେତେ କାହିଁକିନା ଦେହଟା ବି ସେଇ ହିସାବରେ ଟିକେ
ହଁ ଆମେ ପାଗ ଦେଖିକି ସବୁ ଖାଦ୍ୟ ଖାଇବା କଥା ଆଉ।
ବୁଝିଲି ବୁଝିଲି। ବୁଝି ପାରୁଛି ତମେ ଯୋଉଟା କହୁଛ।
ଉଁହୁଁ।
ମୁଁ ବା ଖାଇ ସେଇ ବା ଖାଇଦେଲା ପରେ ଯୋଉ ଉଚାଟିଆ ଉଚାଟିଆ ଲାଗୁଛି ତମେ କୁହନା ସେକଥା। ଖାଇସାରିବା ଏତେ ଉଚାଟିଆ ଉଚାଟିଆ ଲାଗୁଛି ମୁଁ ଏଇ ପଡ଼ିଆରେ ବସିଛି ପବନ ବାଜୁଛି ତଥାପି ବି କିଛି ଲାଭ ନାହିଁ।
ହଁ। ଉୁହୁ ତମ
କିଏରେ ଏଇଟା? ଆମର ବାଇଆ ଭାଇ ବିରିୟାନୀ ଟା ଭଲ ବିରିୟାନୀ ଏଠି ଆଖ ପାଖରେ। ତାଙ୍କୁ ପଠେଇ ଦେଇଥିଲୁ ସେ ଆଣିଲେ ଆଉ କିନ୍ତୁ ତାର ତାର କଣ ଏଇଆ ବିରିୟାନୀ ରେ ତାର ଇଏ ଟା ହଉଛି ସେ ଯୋଉ ସ୍ଵାଦ ଟା ଭଲ ଆଉ ଦି ପିସ୍ ଦବ ଶହେ ତିରିଶ ଟଙ୍କା ନବ। ତା ସ୍ଵାଦ ଟା ଭଲ ସେଥିରେ କିଛି ନାହିଁ କିନ୍ତୁ ହେଲେ କଣ କି ତା ଦେହରେ ତାର ଦହି କଚୁମ୍ବର ଯୋଉଟା ସେଗୁଡ଼ାକ ଖାଇବ ତାର ଟୋଟାଲ କିଛି ବି ସ୍ଵାଦ ନାହିଁ ପିଆଜ ଖାଲି ଖାଇବା କଥା ଆଉ କିଛି ନାହିଁ। ଆଉ ଯୋଉ କଣ କହୁଥିଲି କହିଲ ତମେ ଶରୀରକୁ ଟିକେ ଜଗ ନା?
ହଁ ମୁଁ ଟିକେ ଜଗେ।
ବୁଝିଲି ଭଲ। ଆଉ ଏଠି ଯୋଉ ପାଖରେ କଣ କହୁଥିଲ?
ତମେ ମୁଁ ଯେମିତି ଆମ ଖାଦ୍ୟ କଥା ଗପୁଛୁ ମୁଁ ତମକୁ ଆଉ ଗୋଟେ ପ୍ରସ୍ ଉତ୍ତର ହୋଉଛି ପ୍ରଶ୍ନ ଗୋଟେ ପଚାରିବାର ଥିଲା ତମକୁ ସକାଳ ଟାଇମ ର କୋଉ ଖାଦ୍ୟ ଟା ଭଲ ଲାଗେ ଗାଧୁଆ ବେଳର ରାତି ଟାଇମଟା ତମେ ଯୋଉ କୋଉ ଖାଦ୍ୟ ଟାକୁ ଯଦି ତମକୁ ମିଳିଲେ ତମେ ଟିକେ ଖୁସି ହୁଅ ସେଇ ବିଷୟରେ ଟିକେ କୁହ?
ଖୁସି ଯେମିତି ସକାଳୁ ଯଦି ମତେ ଯେମିତି ସତରେ କହୁଛି ମୁଁ ଯୋଉଟା ସବୁଠୁ ବେଶୀ ଖୁସି ସକାଳେ ଦହିବରା ଖାଇବାଟା ବୁଝୁଛନ୍ତି? ସକାଳେ ଦହିବରା ଖାଇଲେ ମତେ ବହୁତ ଖୁସି ଲାଗେ। ଯେଉଁଦିନ ମୁଁ ଭୁବନେଶ୍ୱର ଯାଏ ସକାଳେ ମୁଁ ଦହିବରା ହିଁ ଖାଏ। ବୁଝିଲ?
ହଁ।
ତାପରେ ସକାଳେ ଦହିବରା ଖାଇଲେ ମୁଁ ଟିକେ ଆପଣଙ୍କର ଟିକେ ବ୍ୟାକଗ୍ରାଉଣ୍ଡ ଟିକେ ଖଡ଼ ଖଡ଼ ମୋବାଇଲ କଣ ଗୋଟେ ଜାଗାରେ ରହୁନି କି ବାଡ଼େଇ ହଉଛି ଇଏ ହଉଛି ଏମିତି ମୋବାଇଲ ସ୍କ୍ରାଚ ହେଲା ପରିକା ମାନେ ଏମିତି ସବୁ ବିଭିନ୍ନ ପ୍ରକାର ଶବ୍ଦ ଶୁଭୁଚି।
ଏ ଶବ୍ଦ କଣ କଣ କେ କଟର ସାଉଣ୍ଡ କି?
ନାଇଁ ନାଇଁ ମୋବାଇଲି ବାଡେଇ ହେଲା ମୋବାଇଲି ଘଷି ହେଲା ଏମିତି
ଓହୋ ସରି ତମ ହାତ ହେଇଦିହରେ ବାଜି ଯାଇଥିବ ସ୍ପିକରରେ ଆଉ।
ବୁଝୁଛି। ଆଉ ତ କେଁ କଟର ଶବ୍ଦ ଶୁଭୁଥିବ ସେଟା ତ ବୁଝି ସେଇଟା ତ ପ୍ରାକୃତିର ସେ ଯୋଉ ବେଙ୍ଗ ଥିବେ କି କିଟି ମିିଟି ଥିବେ ସେଗୁରା ଶବ୍ଦ ନାଇଁ!
ହଁ ହଁ।
ବୁଝିପାରୁଛି ବୁଝିପାରୁଚି ତମେ ଯୋଉଟା କହୁଛ ଯୋଉ କଣ କହୁଥିଲି କହିଲ ତମେ ଯୋଉଟା ପଚାରିଲ ସକାଳେ ତ ମତେ ଦହିବାରେ ପ୍ରାୟତଃ ଭଲ ଲାଗେ ସବୁଠୁ ମାନେ ଯୋଉଟା କି ମୁଁ ରଖିବି ସବୁଠୁ ଉପରେ ତାପରେ ଦହିବରା ପରେ ମୁଁ ଖରାବେଳଟା ମୋର ଦେଖ ମୁଁ ଯେ ସେତେବେଳେ ଟିକେ ମତେ କଣ ଆମିଷ ଟିକେ ଭଲ ଲାଗେ ତ ଆମିଷ ଥରେ ମତେ ଅ ଟିକେ କୁକୁଡ଼ା କି ଟିକେ ଖାସି ମାଂସର କିଛି ବି ହେଲେ ତ ମତେ ଟିକେ ଭାତ ଖାଇଦେଲେ ହବ ବୁଝୁଛନ୍ତି? ଆଉ ରାତିକି ବି ସେମିତି ରାତିକି କିଛି ଟିକେ ଆମିଷ ହେଲେ ମୋର ଭଲ।
ଓହୋ।
ଆଉ ଆପଣଙ୍କର କଣ ସେମିତି?
ମୋର ସକାଳେ ଜଳଖିଆ ଭିତରେ ପୁରୀ ତରକାରୀଟା ଭଲ ଲାଗେ ନା ସବୁଦିନ ନୁହଁ ନା ବେଳେ ବେଳେ ମୁଁ ତେଲକୁ ବହୁତ କମ ଖାଏ କା ଚାଷଟା ଆଉ ରହିଲା କି ଗାଧୁଆଳ ଟାଇମ ସେଇଟା ହଉଛି ଋତୁ ଅନୁସାରେ ଯେମିତି ଖରାଦିନେ ମତେ ପଖାଳ ଅଣ୍ଡା ଭୁଜିଆ ହଉ କି ଶାଗ ହଉ ଆଳୁ ଭଜା ହଉ ସକ୍ ସେଇଟା ଖରାଦିନ ପାଇଁ ଶୀତ ଦିନେ ପ ଦିନଟା ହଉଛି ଗାଧୁଆଳ ଟା ଏମତି ଭାତ କି ତରକାରୀ ଯେମତି ହେଇଗଲା ଚି କେନ ହଉ ମାଛ ହଉ ସେଇଠି ମତେ ଭଲ ଲାଗେ ଆଉ ରାତି ଟାଇମ ଟା ମତେ ରୁଟି ଯେହେତୁ ମୁଁ ଖାଏ ନା ମତେ ଅ ଭାତ ସେଇ ଭାତ ମୁଁ ତତଲା ଭାତ ଖାଏ। ଆଉ କିମ୍ବା ପଖାଳ ଖାଏ ଖରାଆଳେ ପାଗ ଅନୁସାରେ ଆଉ। ତାପରେ ଜଳଖିଆରେ ତ ଆଉ ସନ୍ଧ୍ୟାବେଳେ କେତେବେଳେ ବେଳେବେଳେ ଏ ଖାଏ ଯେମିତି ଉଁ ହୁଁ କିଛି ଫଳମୂଳ ଯଦି ଥାଏ କିଣକି ଟିକେ ରଖିଥାଏ ଖାଇଦିଏ ଏମିତି କିଛି ଟା ଏମତି ସମୟ ବିତାଏ ଆଉ।
ବୁଝିପାରିଲି ବୁଝିପାରିଲି। ଆଉ ତମେ ମୁଁ ଶୁଣିଛି ତମେ ଏଇଠି ତମ ଆ ଗାଁ ପାଖରେ ଓଳାଶୁଣି। ଆଉ ସେ ଯୋଉ ନଳତିଗିରି ଉଦୟଗିରି, ଯୋଉ ବୁଲିବା ଜାଗା ତମେ ସେଇଆଡେ କେବେ ଯାଇଛ?
ଆଁ ଯାଇଛି ତ ହଁ ଏଇ କିଛି ଦିନ ତଳେ କି ତିନି ମାସ ନାଇଁ ନୂଆ ବର୍ଷ ର କିଛି ଦିନ ପୂର୍ବରୁ ଯାଇଥିଲି କାରଣ ମୁଁ ସେତେବେଳେ ମୁଁ ଛୁଟିରେ ଆସିଥାଏ ଶୀତ ଛୁଟି ଯୋଉଟା ହୁଏ ସାତ ଦଶ ଦିନ ଯୋଉଟା ରୁହେ ସେତେବେଳେ ମୁଁ ଆସଥେଲି ଉଁ ଆଉ ତାପରେ ଏମତି କିଛି ଦିନ ତଳେ ମୁଁ ଆଉ ସାଙ୍ଗମାନେ ମୁଁ ଯାଇଥିଲି ଆଉ।
ଓହୋ କାହିଁକିନା ମୁଁ କହୁଛି ଆମେ ଯାଇ ଯାଇଥିଲୁ ମୋ ସାନ ଭାଇଘରିକା ମିଶିକି ଯାଇଥିଲୁ ଏଠିକି କଣ କହିଲ ଉଦୟଗିରି ନଳି ମିଶିକିରି ଏ ସବୁ ଯାଇଥିଲୁ ସେଠି ତ ସେଇ ଯୋଉ ବୁଦ୍ଧ ସ୍ତୁତ ସବୁ ଅଛି ଆଉ ସବୁ ମାନେ ପୁରୁଣା ଲୋକଙ୍କ ଯୋଉ ଗଢା ସବୁ ଓ ଘର ସବୁ କେମିତି ବୁବ୍ ବିବାହ ହଉଥିଲା ପୂର୍ବ ଜନ୍ମରେ ଏଇଗୁରା ସବୁ ସେଠି ଅଛି ବୁଝୁଛନ୍ତି? ତ ସେଇଟା ମୁଁ ଯେତେବେଳେ ଦେଖୁଥିଲି ବଡ ବଡ ମୂର୍ତ୍ତି ଦେଖୁଥିଲି ସେଠି ମାନେ କଣ ଆଗରୁ ଯେମତି ରାଜା ରାାଣୀମାନେ ସବୁ କି ବଡ ବଡ ଲୋକମାନେ ସବୁ କେମିତି ଗାଧାନ୍ତି ତାଙ୍କର ସବୁ ଅଛି ଗୋଟେ ପ୍ରକାର ର ଏମିତିଆ ସିଏ କରିଛନ୍ତି ମାନେ କୂପ ଟାଇପର କୂଅ ଟାଇପ ର ଯୋଉ କୁହନ୍ତି ସେ ଏମିତି କରିଛନ୍ତି ସେଠି କେବେ ବି ପାଣି ସରିବନି।
ହଁ ହଁ ମୁଁ ସେଠିକି ଯାଇ ସେଠି ମୁଁ ଯାଇଥିଲି ଯାଇଥିଲି ମନେ ଅଛି ମନେ ଅଛି।
ଖାଇବା ସେଠି ତେଣିକି ତମର ବର୍ଷା ହଉ କି ଖରା ହଉ କି ଶୀତ ହଉ। ଆଉ ସେଠି ବି ଆପଣ ଯଦି ଯିବେ ସେ ଏମିତି କରିଛନ୍ତି ସେଠି ବାହାର ଲୋକ କେହି ତମେ ଗାଧେଇଲା ବେଳେ ସେଠି କେହି ବାହାର ଲୋକ ତମକୁ ଦେଖିିବି ପାରିବେନି। ତମର ସେଇଟା ଯେମିତି କଣ ଗୋଟେ ଟାଇପର ମାନେ କେମିତି କହିବି ଆଉ ମୁଁ ତମକୁ।
ଲୁଚ୍ଛା ଲୁଚି କିଏ ହ ଗୋଟେ ତମର କୌଣସି ନିଜର ବ୍ୟକ୍ତିଗତ ଜିନିଷଟା। ଗୁପ୍ତ ଭାବରେ ରହିପାରିବ।
ବାସ୍ ବାସ୍ ଗୁପ୍ତ ଭାବରେ ପୁରା ତମେ ମାନେ ତମକୁ କେମିତି ବାହାର ଲୋକ ତମର କିଛି ଇଏ କରିପାରିବିନି ନାହିଁ ବୁଝଛନ୍ତି ତାପରେ ସେଟା ତ ତାପରେ ସେଟା ଗଲା ପରେ ସେଠି ଆମେ ଗଲୁ ସେ ଯୋଉ କଣ କି ପର୍ଯ୍ୟଟନ ସ୍ଥଳୀରେ ସବୁ ବିଭିନ୍ନ ପ୍ରକାରର ଗଛ ଲଗା ହେଇଛି। ସେଠିବି ଆମେ ଗଛ ଦେଖିଲୁ ଆମ୍ବ ଗଛ। ଆଉ ପ-ପଣସ ଗଛ ସବୁ ପ୍ରକାର ଗଛ ଆମ୍ବ ସେତେବେଳେ କଣ କି? ଖରା ଦିନ ଥିଲା ନା ତ ଆମ୍ବ ବି ହେଇଥିଲା ଆମ୍ବ ବି ପାରିକି ସେଠି ଖାଇଥିଲୁ। ଏମିତି ଆଉ ହଉଛି କଣ ତାପରେ ବାଟ ଟରେ ଗଲା ବେଳେ ବହୁତ ଖରା ହେଇଥିଲା ନା ଆଇସ୍କ୍ରିମ ବି ଗୋଟେ ଜାଗରେ ଖାଇଥିଲୁ ଆଉ ପାହାଡ ଦେଖିଲୁ ବହୁତ ପାହାଡ ବହୁତ ଭଲ ଲାଗେ ପାହାଡ ପାହାଡରେ ଗଛ ଦେଖିଲୁ କେତେ ଜିନିଷ ଦେଖିଲୁ ସେଇଟା ଭଲ ଲାଗିଲା ସେଇଠି ତ ମୋର ମତେ ଏଇଗୁରା କଣ ବେଶୀ ଭଲ ଲାଗେ କି ପ୍ରକୃତିର କେମିତି ସୌନ୍ଦର୍ଯ୍ୟ ଆଗରୁ ଲୋକମାନେ କେମିତି ଯେମିତି କିି ସିଏ ଏବେ ଏମିତିଆ ଜିନିଷ ଗଢିଛନ୍ତି ଏତେ ଦିନ ପୁରୁଣରୁ। ଏପର୍ଯ୍ୟନ୍ତ ତାର କିଛି ବି ହଉନି କିନ୍ତୁ ଏବେକାର ଲୋକ କିଛି ବି ଏବେ ଗଢୁଛନ୍ତି କିଛି ଦିନ ପରେ ହିଁ ସେ ଖରାପ ହେଇଯାଉଛି। ବୁଝୁଛନ୍ତି?
ଦେଖ ଦେଖ ମୁଁ ଏଇଟାକୁ ଇଏ କରିବାକୁ ଚାହୁଁଛି?
ସେଠ ବହୁତ ଜିନିଷ ଏବେ ବି ବନା ହଉଛି ସେଟା ଆଗକୁ ବି ରହିବ କାରଣ ସେଇଟା ହଉଛି ଏବେ ଯୋଉ ଜିନିଷ ଭାଙ୍ଗି ଯାଉଛି ସେଟା ମାନେ ତା ଦୁର୍ନୀତି କଷ୍ଟ କ ଇଏ ଦୋଶୁରୁ ସେଇଟା ଭାଙ୍ଗୁଛି ସେ ସମୟରେ କିଛିଟା ଆମର କିଛିଟା ମାନେ କହିଲ ଚି ହାତ ଗଣନ୍ତି ଏମିତି ଜିନିଷ ଇଏ ହେଇଛି। ଯେକିି ଭଲ ଅଛି ଏ ଦୁନି ଯୁଗୁ ବି ବହୁତ ବହୁତ ଭଲ ଜିନିଷ ବନିଛି ହେଲା ସେଇଟା ମାନେ ଆଗକୁ ବି ମଧ୍ୟ ରହି ଆମେ କିଛି ଏଇ ନର୍ମାଲ ଗୋଟାକୁ ଘରକୁ ଦେଖିଦଉଛେ ନାାଇଁ ଏତିକ ବର୍ଷ ରଉଛି ଆଗ କାଳେ କେତେ କଣ ସେଇଗୁଡା ଭାବି ଦଉଛେ ଏତିକି ଏତିକି କିଛିଟା ଜିନିଷ ଭଲ ଦୋସୁରୁ ଆମେ ତାକୁ ଭାବୁଛେ ପ୍ରାଚୀନ ସବୁ ଜିନିଷ ଭଲ ହଉଥିଲା। ଏହା ଗୋଟେ ଆମର ଭୁଲ ଧାରଣା ସେଟତେବେଳେ ବି ଭଲ କାମ ହଉଥିଲା ଏବେ ବି ଭଲ ତାଛହିଁ କାମ ହଉଛି ଲୋକମାନେ ସବୁବେଳେ ଦେଖ କିବେ ମାନେ ପୂର୍ବ ଜିନିଷକୁୁ ସବୁ ବହୁତ ମାନେ ବଢେଇ ଚୁଡେଇ କହୁଥିବେ ଯେତିକି ଭଲ ମାନେ ସେଟା ମାନେ ସେ କହିବା ପାଇଁ ମାନେ ଉପସ୍ଥାପନ କରୁଥିବେ କି ଯେ ଏବେ ଏବେ କା କେତୁ ଯୁଗ ଯାଇକା ସେଗୁରା ଭଲ ଥିଲା ସେତେବେଳେ ବହୁତ ଅସୁବିଧା ଥିଲା ଇଏ ଥିଲା। ବହୁତ ମାନେ ଆ ଏବେକା ଯୁଗ ଯାଇ କଷ୍ଟଥିଲା ସେ କଥା କେହି ବିସ୍ତୀର୍ଣ ଭାବରେ ଗୋଟେ କୁହନ୍ତି ନାଁ ଲୋକ ମାନତି ପ୍ରାଚୀନ ଯୁଗରେ ଲୋକମାନେ ବହୁତ ହୁଏ ଏବେକା ଚାହେଁ ଜୀବନ ଯାପନ କରୁଥିଲେ ଏଇଟା ପୂଜା ମିଥ୍ୟା ବୁଝିପାଇଲେ ତମ ଆକୁ ସହମତ ସହମତ ନା ଅସହମତ ତମେ କଣ କହିବ?
ନାଇଁ ମୁଁ ସହମତ ଅଛି ଯେମିତି କିି ତମେ କହିଲ ଯୋଉ କଥାଟା ମାନେ ଆଗ କାଳରେ ବି ବହୁତ ଜିନିଷ ଥିବ ଯୋଉଟା କି ଏବେ ଆମେ ଦେଖିବା ବି ପାଉନଥିବ ସେଇଟା ଗଢିଥିବେ ଯୋଉଟା କି ନଷ୍ଟ ବି ହେଇଯାଇଥିବ।
ହଁ ହଁ।
ଏଇ କଥା ତ।
ହଁ- ଏ ଏବେ ହଁ ଏବେ ବି ସେ ଏବେ ବି ବହୁତ୍ ସେମିତି କେତେ ଗୁରା ଜିନିଷ ଭଲ ହେଇଥିବ ଯେମିତି ବୁଶ୍ ଖଲିବା ଏତେ ବଡ ରହିଯାଇଚି ସେ ଆଗ ତ- ତ ଏତେ ବଡ କେହି ନଥିଲା କିଛି ଦୁନିଆରେ। ପୂର୍ବରୁ ଏତେ ସମ୍ମାନ ପାଇଚ କି ବଡ ଘର। ସେଇଟା ଏଇଟା ବି ଯଦି ବ-ଏଇଟା ଭଲ୍ ସେ ହେଇଚି ଯଦି ରା- ଆଗକୁ ଆଗକୁ
ଏ-ବିଶେଷ୍ ବିଶେଷ କରି ଓଡିଶାର ଜିନିଷ ସବୁ କହିବାଟା ଆମ ଲାଗି ଭଲ ହବ।
ହଁ- ହଁ ନିଶ୍ଚୟ- ନିଶ୍ଚୟ। ହଁ- ଆମର ଯେମିତି ଜଗନ୍ନାଥ ତ ଏବେକାର ସେଟା ମାନେ ବହୁତ୍ ପ୍ରାଚୀନ କହିବ ନି ଏଇ ସାତ୍ -ଏଇ ସାତଶ ଆଠଶ ମସିହାର ଆଉ‌ ରହିଲା
ସାତଶ ମସିହା ମାନେ?
ସାତଶ ଆଠଶ ବର୍ଷ ତଳ
ଓକେ ସାତ ଆଠଶ ବର୍ଷ ତଳର ଜିନିଷ ଟା।
ହଁ
ଜଗନ୍ନାଥ ମନ୍ଦିର ସେମିତି ଏମିତି ଏବେ ବି ଗୋଟେ ବଡ ଜିନିଷ କଉଟା ଅଛି ଦାର୍ଶନୀୟ ସ୍ଥାନ ଯଉ ଯଉଟା କି ବହୁତ୍ ପୁରୁଣା ମାନେ ବହୁତ୍ ପୁରୁଣା ଯେମିତି ବିଶି ର ସେମିତି କିଛି ଆପଣ ଜାଣିଚନ୍ତି?
ବହୁତୁ ବିଶି ହେଲେ ଯେମତି ଲିଙ୍ଗରାଜ ମନ୍ଦିର ସବୁ ଏଇ ଆ-ହଜାରେ ବାର୍ ଶ ଉଁ- ବର୍ଷ ପୂର୍ବ ବର୍ଷ ଭିତେରେ ହେଇଚି ମୁଁ ଏଠି ଜାଣିଚି ଆଉ ଯେମିତି ଆଉ ଯଉ ଇଏ ଲଳିତିଗିରି ତମ କଥା ଏଇନା କହୁଥିଲେ ବହୁତୁ ସ୍ତୂପ ହେଇକି ଆସେ ସେଗୁରାକ ତା ନିଜସ୍ୱ ଏ ମୂର୍ତ୍ତି ହେରିକା ରହିଚି ସେଇଠି କୁଆଡେ ଏଇଟା ବହୁତ୍ ପୁନାର ଗୋଟେ ଜାଗା କହିପାରିବ। ଲଳିତିଗିରି ରେ ଅଛି ଆଉ ବୁଧ ଯଉ ସ୍ତୁପ ଗୁରା ହେଇଚି ବୋଲି ଉତ୍ପତି ବୋଲି କେତେ ଜଣ ଭାବନ୍ତି ବହୁତୁ ଐତିହାସିକ ମାନଙ୍କର ଆ-ମାନେ
ହ ବୁଝିପାରୁଚି ତମ କଥାଟା ଯଉଟା କହୁଚ ମୁଁ ବୁଝିପାରୁଚି -ବୁଝିପାରୁଚି। ତମେ କହିବା କଥା ଯେ ସେଇଗୁରା ଜାଣିକି ଆମେ ଜାଣୁଚେ ଯେ ସେଇଟା ଯେତେବେଳେ ବୁଦ୍ଧ ଆସି ଥିଲେ କି ଯେତେବଳେ ଥିଲେ ସେତେବଳେ ଟାଇମ୍ ର ସିଏ ମାନେ ଆମେ ଭାବି ଆସୁ ଯେ କିନ୍ତୁ ସେଇଟା ସତ କି ମିଛ ଆମେ ସେଇଟା ବି ଠିକ୍ ସେ ଆମେ ଜାଣିନେ ଏଇୟା ତ?
ହଁ।
ବୁଝିପାରୁଚି ତମ କଥାଟା କିନ୍ତୁ ମତେ ବି